ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଛ?
ଏ ଶୋଇଥିଲି।
ଓହୋ ଖାଇ ପିଇ ସାରିଲୁଣି ତାହେଲେ।
ସବୁ କାମ ସାରିକି ଶୋଇଥିଲି ଆଉ ଇ ଖରା ବଳେ କଣ କରିବୁ ଏତେ ବଡ ଦିନ।
ହଁ ମୁଁ ମୁଁ ଏଇ ଆଜି କାଲି ଆମ ଘରକୁ ଆସିବେ ତ ବନ୍ଧୁ ଚାରି ଜଣ
ହଁ ହଁ। କଣ ପାଇଁ।
ଏଇ ଉ ଆସିବେ ଆମର କଣ ଯୋଉ ଦେଢଶୁର ହେବେ ତ ସେଇଥିପାଇଁ ଆଉ ଦେଢଶୁର ଜଣେ ଆସିବେ। ଆଉ ନଣ ଦେଇ ଜଣେ ଆସିବେ ଆଉ ଦି ଦି ଜଣ ତାଙ୍କ ସାଙ୍ଗ ଆସିବେ ବୁଲିବା ପାଇଁ। ଭାବି ଦେଢ ଶୁଢ଼ ହେବେ। ତାଙ୍କ ପାଇଁ କଣ ଖାଇବା ବନେଇମି ଯେ ସେଇଥିାଇଁ ଫୋନ କରିଥିଲି।
ଓହୋ କଣ କଣ ଆଇଟମ ତିଆରି କରିବ କାଲି ପୁଣି ବାର ଅଛି।
ହଁ ସେଇଥିପାଇଁ ମୁଁ ତ ଫୋନ ନଉଥିଲି ଆଉ କଣ କଣ ତମେ ତ ଭଲ ରୋଷେଇ ଜାଣିଛ ନା ତମ କହିଲି ଆଉ କଣ କଣ କରିବି ଆଉ କେମିତି କଣ କରିବ ମୁ ଜାଣିନି ସେମାନେ କହିଛନ୍ତି ତମେ ରୋଷେଇ କରି ଆମେ ଖାଇବୁ ନହଲେ ଆମେ ଜାଣିବୁ କେମିତି ବୋଉ ଧରି ଯିବୁ ନା। ଆଉ ଜାଣିବୁ କେମିତି ଆଉ। ତମ ତମେ କେମିତି ରୋଷେଇ ସେ କଣ କରଛ ତମେ ନିଜେ ରୋଷେଇ କରିବ କେହି ତମର ରୋଷେଇ ସାହାଯ୍ୟ କରିବେନି ଯେ ଏମିତି ଆଉ ଆମେ ଖାଇକି ଯିବୁ ଆଉ ସେଇଠି ଆମ କହନି ତମେ କହିଲ କଣ କଣ କରିବି ଆଗେ ତାପରେ କେମିତି କରିବି କଣ କଣ କଲେ ଭଲ ହବ। ଆଇ
କାଲି ଯେହେତୁ ଆଇଁଷ ବାର ଅଛି ଯାହେଲ ଟିକେ ମଟନ୍ ଟା ଟିକେ ଆଗ।
ହଁ।
ମଟନ୍ ଆଉ ଚିକେନ। ଚିକେନ ନ କରିକି ମାଛ କରିଦିଅନ୍ତି ଫାଷ୍ଟ ମାଛ ଟା ଗଲେ ଶୁଭ ବୋଲି କୁହନ୍ତି।
ଓ।
ମାଛ ମଟନ ଡାଲ ଫ୍ରାଏ ସାଲାଡ କରି ପାମ୍ପଡ ଆଉ କଣ ଗୋଟେ ଚର କି ପାସ୍ କଣ ଏମତି ଗୋଟେ କରିଦବ ଆଉ।
ହଁ ମିଠା ତ ଯାହା ହେଲେ ହବ।
ହଁ ମିଠା ଯେମିତି ହଁ ନେଇ ଆସିବ ସ୍ଥିମ ରାବିଡି ନେଇ ଆସିବ ମିଠା ଦହି। ଇଏ ଏମିସ୍ ସବୁ ନେଇ ଆସିବ ଆଉ।
ହଁ ଆଉ ହେଲା ଏଇ ଯୋଉ ଫା ଯୋଉ ଆସିବେ ଷ୍ଟାର୍ଟର ରେ କଣ କଣ ଦବୁ? ସ୍ଟାଟରେ ଖାଇବା ପାଇଁ। ଫାଷ୍ଟ ଯଉ ଆସିବେ ତାଙ୍କୁ କଣ ଥଣ୍ଡା ଦବୁ ଯେ କଉ ଥଣ୍ଡା ଦବୁ ଆଣିକି? ଆଉ-ଉ-ଉ ଯ ଖାଇବାରେ କଣ ଦବ? ଆଁ।
ଡ୍ରିଙ୍କସ୍ ଉପରେ ମାଜା ଦେଇଦବ।
ମାଜା।
ହୁଁ।
ହଁ ଆଉ।
ମାଜା ଦେଇଦେବୁ। ତାପରେ ଏ ଆଉ ଯୋଉ ଷ୍ଟାଟର ଆଇଟମ୍ ସବୁ କହୁନ କି ସେଆଳୁ ଏ ମଞ୍ଚୁରିଆନ ଖନ୍ ତମକୁ ଆସିବ?
ହଁ ମଞ୍ଚୁରିଆନ ଯୋଉ କରନ୍ତି କୋବିରେ ତ? ହଁ ଆସ୍
ମଞଚୁରିଆନ୍, ଫିଙ୍ଗର ଚିପ୍ସ ଏଇଆ ସବୁ -ଉ ଷ୍ଟାଟର ଆଇଟମ୍ ଯେ ସେଇରା ସିନା କରିପାରିବା ଦରକାରେ।
ନା ମୁଁ ଭାବୁଥିଲି କଣ କହିଲ? ଏଇ-ଇ-ଇ ଦେ ଥିଲେ ଉମ୍ ସେ ମିଠା, ପୋଡଫୋଡ ମିଠା, କଦଳୀ।
ଫ୍ରୁଟସ୍ କଦଳୀ ଟା- ଆ-ହଁ। ଏଇ ଅଙ୍ଗୁରୁ, ସେଉ, ଆଉ ମିଠା ଉପରେ ହଁ।
ମିଠା ଯେମିତି, ଆଉ ଗୋଟେ ହଁ। ସେଇଟା ମୁଁ ଭାବୁଥିଲି। ତାପରେ ରୋଷ୍ ରୋଷ୍ ସେଇ କଣ କରିବି ମଟନ ଆଉ ମାଛ। ମାଛ ଟା କେମିତି କରିବି? ସୋରିଷ ପକ୍ ପକେଇକିନା ପିଆକ ରସୁଣ ଦେଇକି କେମିତି କଣ କରିବି?
ଓହୋ, ମାଛ ଟା ମାଛ ଫ୍ରାଏ ହୁଏ।
ହୁଁ ମାଛ ଫ୍ରାଏ। ମାଛ ଫ୍ରାଏ ଆସିବ ମତ୍ ଏତେ କରି କିନ୍ତୁ ଦେଖିଲ ମୁଁ ମାନେ ଏତେ ଭଲସେ ଆସେନି ନା ସେଥିପାଇଁ କଣ ମାଛ ଫରେ କଣ କଣ ପନିର ପନିର କଣ କରିବେ କି?
ହଁ ପନିର ଗଲେ ହବ ନିହାତି ପାଞ୍ଚଟା ଆଇଟମ କମ୍ପଲ୍ସରୀ।
ଓହୋ ତାଙ୍କ ଭିତରେ ଜଣେ ଆଇଁଷ ଖାଇବେନି ତାଙ୍କ ପାଇଁ ବି କଣ ପନିର ଆଉ ଛତୁ କ
ହୁଁ ହୁଁ ତାଙ୍କ ପାଇଁ ଛତୁୁରତ ଛ ତୁ ଚିଲି ପନିର କରିଦବ ଆଉ ଯୋଉ ଛତୁ କରିଦବ ଆଉ
ହଁ। ଚିଲି ପନିର ଆଉ ଛତୁ ଆଉ ଡାଲ ଡାଲ ଫ୍ରାଏ ସାଲାଡ ଆଉ ତାଙ୍କ ପାଇଁ ଆଉ କଣ ନା?
ପାମ୍ପଡା ରନଭେଜ କ ପାଇଁ ଦିଟା ହେଇଗଲାୟା ଲୋକମାନେ ଦିଟା ଖାଇଥା ସେମାନେ ବି ଖାଇବେ ନା
ଚିଲି ପନିରଟା ଦେଖିଲ ଏମିତି କରିବି ନା କେମିତି ମାନେ ପନିରଟାକୁ ଫାଷ୍ଟ କନଫ୍ଲୋରରେ ଯେଉଁ ଇଏ କରିକି?
କନଫ୍ଲୋରର କାଇଁ ଦବକି ଖାଲି ତ ପନିର କି କାଟ ଟିକେ ଫ୍ରାଏ କରିବ।
ହଁ ତାପରେ ତାକୁ ପକେଇକି ହେଲା ଏଇ ଯୋଉ ଟମାଟ ସସ ସୋୟାସସ୍ ହ ଆଉ
ଆଜକୁ କାଟିଦବା ପ୍ରା ସେଇ ପନିର ଟାଇପ ର ଯୋଉ ସ୍କୋୟାର ସେପରେ କାଟିଦବ ଯ କ୍ୟାପ୍ସିକମ କ ସେଇଭଳି କାଟିଦବ।
ହୁଁ। କାପ୍ସିକମ ଆଉ ପିଆଜ ହଁ କାଟିକି ଫ୍ରାଏ କର ମାନେ କଞ୍ଚା ବହୁତ ରହିବ ନା ମାନେ ପୁରା ହେଇଯିବ ମାନେ ଟାଣୁଆ ରଖିବି ନା ମାନେ ପୁରା କଞ୍ଚା କଞ୍ଚା ରଖିବ?
ନା ପା ପୁରା କଞ୍ଚା କରିବନାଇ ମିଡିୟମ କରିବ। ରିବ ପୁରା ଫ୍ରାଏ ନୁହଁ କି ପୁରା କ କଞ୍ଚା ହଁ ମିଡିଅମ ଫ୍ରାଏ କ କରିକି? ସବୁ ଟିକେ ଟିକେ ଫ୍ରାଏ କରି ଲାଷ୍ଟରେ ସବୁ ଏକାଠି କରିଦବ। ସବୁ ଛାଡି କରିକି ତାରେ ରେ ସବୁ ସ ପକି କି ଘାଣ୍ଟି ଦବ।
ଓହୋ ଆଉ ସେଥିରେ ପଡିବନି ହେଲେ ଲା ଯୋଉ କଣ କହିଲ ମସଲା ପ ପକାଇବିନି ନା ପକାଇବିନି ମାନେ ଯେମିତିକି ଆମର ଚିକେନ୍ ମସଲା ଗରମ ମସଲା କରି ପାଉଡ଼ର
ନା ସେହେରା ସେହେରା କିଛି ପଡିବନାଇ। ତ ବେଶୀ ଏଟା ସସ୍ ନା ଏଥିରେ କେବଳ ସସ୍ ଆଉ ହଁ ଟମାଟୋ ସସ୍ ଚିଲି ସସ୍ ସୋୟା ସସ୍ ଏଇ ତିନିଟା ଯାକ ପକେଇବା।
ହୁଁ। ଆଉ ହେଲା ଯୋଉ ଉଁ ତାପରେ ତାଙ୍କୁ ଯୋଉ ଧଳା ଧଳା କଣ ପ୍ରଥମ ନବା ତାର ଗୋଟେ ଗୋଟେ ଧଳା ଜିରା ନା କଣଟା ଯେ ସେଟା ଗୋଟେ ନା ଯୋଉ ଖସା ନା ଏମିତି କଣ ଗୋଟେ ପକାଉ, ଖସା ନା ଧଳା ଖସା ପକଉନ ଏମତି ଗାର୍ନିସିଂ କରିବା ପାଇଁ। ହଁ ପୋକନ୍ ଜଣ।
ମୁଁ ସେଟା ଜାଣି ନାଇ।
କଣ ଗୋଟ ଧଳାଟେ ପକଉଚନ୍ତି ସେଟା ଖସା କି କଣ ମୁଁ ଜାଣିନି।
ଆଉ ଏତିକି ତାନଲେ ଆଉ ତାନେ ମସରୁମ ଟା ମାନେ ଛତୁ ଟା କେମିତି କରିବି?
ସେଟା ଧଲା ରାଶି ପକେଇଲେ ହବ।
ହଁ।
ଏଇ ଧରିନିଅ ଆମର ଦେ ସଲରା ଅଛି ସଲରାକୁ ପୁରା ସରୁ ସରୁ କାଟିକି ସେଇଥିରେ ରାଶି ପୁରା ଧଳାତାଶି ଟା ପକେଇକି
ହଁ ହଁ ହଁ। ଚିପ୍ସ ରେ ତା ସେ ପକାନ୍ତି ଚିପ୍ସ ରେ ପଉ ଚିପ୍ସ ରେ ପଉ କଲରା ଚିପ୍ସ ଫିଙ୍ଗର ଚିପ୍ସ।
ହଁ।
ଆଉ ଚିକେନ ପକଡା ଏଇରା ସେଇଟା ପ ହଁ ତାହେଲେ ସେଇଟା ମୁଁ ଭାବୁଥିଲି। ଲି ରେ ପଡେ ନା କ ମୁଁ ବୁଲ ମାନେ ମୁଁ ଭୁଲ ରେ ବୋଧେ ମୁଁ ଜଣେ
ମୁଁ ମୁଁ ଜାଣିଛି ଏଇଟା କିନ୍ତୁ ପନିର ଫନିର ପଡ଼କି କଣ ନ ମିସିଙ୍ଗ ପାଇଁ ସେଇଟା ମୂସିିନ୍ତ
ଓହୋ ଆଉ ଧନିଆ ପତ୍ର ବି ପାଇଁ ଧଣିଆ ପତ୍ର ପିଆଜ ଉପରେ ପଡ଼ିବ ନା ପଡିବନି
ହଁ ପିଆଜ ଆଉ ଧନିଆ ପତ୍ର ଟା ତ ପଡିବ ତା ଉପରେ ଆଉ ଟିକେ ସସ୍ ବି ପଡିବ ଟମାଟୋ ସସ୍ ଟା
ହଁ ଆଉ ମାଛ ଟା କଣ କରିବି ମାଛ ଫ୍ରାଏ ମାନେ ସୋରିଷ ବାଟନ ଦେଇକି ନା ମସଲା ଦେଇକି ମାନେ ଇଏ ମସଲା ଦେଇକି ମାଛ ଫ୍ରାଏ।
ସୋରିଷ ମସଲା ଦ ନାହିଁ ଆର ମସଲା ଦେଇକିୁୋକୁକିଆ କରିକି ଦବ ସେଇଟାକୁ ଫ୍ରାଏ ଭଳି ଶୁଖିଲଆ ହବ ଆଉ।
ଓହୋ ଆଉ ମଟନ ମଟନ୍ କଣ କିଲ ମଟନ ମୁଁ କରିବିନି ବୋଲି ଭାବୁଛି କାରଣ ମଟନ କଲେ ମତେ ମଟନ ଟା ଗ ହୁଁ। ମାନେ ଗନ୍ଧ ହେଲା ଟା ଲାଗେ ଏତେ ମୁଁ ମଟନ କରିପାରିନି। ସେଠି ଗଲେ ଏଠ ବାନ୍ତି କରିଦେ ତା
ଆଉ ତମ ଘରେ ଯିଏ ଯଦି ଶିଖିଥିବେ କହିବ ନହେଲେ କରିଦେବେ ତମେ ଆଉ। ସବୁ ଆଇଟମ କରିଦବା ଆଉ।
ହୁଁ। ଡାଲ ଫ୍ରାଏ ଟା ମାନେ କୋଉ ଡାଲି କରିବେ ମୁଗ ଡାଲି ନା ମସୁର ଡାଲି ନା କୋଳ ଡାଲି ନା ହର ଡାଲି ଓହୋ।
ହଣ୍ଡ ହୁଁ ହୁଁ।
ହଁ। ଆଉ ଏତିକିରେ ତ ଟିକରେ ହେଇଯିବ ନାାଇଁ କି। ଆଉ କଣେ ସାଲାଡ ତ ସାଲାରେ ସାଲାରେ ପଡିବ ଦହି ଆଉ ସାଲାଡ଼ ଆଉ ହେଲା।
କାକୁଡି ହଉ ଧଣିଆ ପତ୍ର ଦହି
ହଁ ଆଉ ଗାଜର ବିଟ୍ ବି ପିଲେ ପଡିବ ମ ରାଜର କଞ୍ଚଲଙ୍କା ହଁ। ଆଉ ଯୋଉ ବ୍ଲାକ୍ ସଲ୍ଟ ନାଇ ଯୋଉ ସରି ବ୍ଲାକ୍ ସଲ୍ଟଛି ଯୋଉ କହନ୍ତି ଏଇଟା ଆମର
ହଁ କୋଉଥିଲା ପାଇଁ ନା ବିଟା ଲୁଣ ପ ପକେଇ ପାଇଁ ଭଟା ପକେଇଲେ ଟେଷ୍ଟ ଲାଗିବନି
କଟିଲୁଣ ଆଉ କଣ କହିଲ ଏଇ ଯୋଉ ଏଟା ପଡେ ନା କଣ ଲେମ୍ବୁ ପଡିବ ନା ପଡିବନି ଦହିରେ କଣ ଆମ୍ବଳିଳା ଲାଗିବ ଯଦି
ହଁ ନପକଲେ ଚାଳି ତଦ ହାଲକା ପକେଇବ ଟିକେ
ଓ ହୋ। ଆଉ ଆଉ କଣ ପଡେ ଆଉ ଏତିକି ଏ ଟିକେ ଆଉ ନା କଣ
ମାଛରେ ଯଦି ଦବ ଯଦି ଅଧିକ ପିଆଜ ରସୁଣ ଅଦାମସଲା ଦବ। ହଲକା ଜର ଜିରା ସୋରିଷ ମସ ତ ଟିକେ ବି ଦେଇପାରିବ
ହଁ, ତମେ ଜିରାସ ଜିରା ସୋରିଷ ଦେଲେ ଭ ଭଲ ଲାଗିବ ନା? ତମେ ମାଛ ଟା ସେମିତି ଫ୍ରାଏ ହଁ
ହଁ ସେମିତିରେ ହଁ ଟିକେ ଜିରା ସୋରିଷ ପକେଇଦବ ପୁରା ଜିରା ସୋରିଷ ପକେଇଦେଲେ ସେଟା ଭଲ ଲାଗିବନି ଘରେ ଖାଇଲେ ଚଳିବ। ବନ୍ଧୁ ବାନ୍ଧବଙ୍କୁ । କରିକି ଦେଲେ ଭଲ ଲାଗେ।
ହଁ । ଆଉ ଡାଲଟା ଜିରାରେ ଫୁଟେଇବି ଆଉ ଫୁ କଣ ପକେଇବି ଫୁ
ହଁ ଡାଲଟା ଫୁଟଣରେ ଫୁଟେଇଦବ। ପଞ୍ଚୁ ଫୁଟଣରେ। ଡାଲିରେ ବି ଟିକେ ମେ ମେଥି ପତ୍ର ପକେଇଦବ। ହରଡ଼ ଡାଲିରେ, ଶୁଖିଲା ଲଙ୍କା ଗୋଟା ଛାଡିଦବ। ତେଲ ଟିକେ ଅଧିକ ପକେଇଦବ।
ହଁ ଓ ଖେଳ ତାହେଲେ କାଲ ଲି ତମେ ଆସୁନହନ, ଆମ ଘରକୁ ନହଲେ ଟିକେ ବୁଲିକି ଯିବ।
ଦେଖିଆ କାଲି ତମେ ମତେ କହିବ ଟାଇମ ସେ ଟାଇମି ଟା ଯଦି ଫାଙ୍କା ଥିବବି ଯିବା ନହେଲେ କର
ଏଇଠୁ ତ ପାଞ୍ଚ ଛଅ ଛଅ କିଲୋମିଟର ବାଟ, ଆଉ ତମେ ଆସିକି ବୁିଲିକି ଟିକେ ପଳେଇ ଆଉ ବୁଲିକି ମାନେ କଣ ଆସି ସେଠି ରହି ପଳିବ ହଉ, ମତେ ଟିକେ ଫୋନ କଲେଣି, ମୁଁ ଟିକେ ରଖୁଛି ତମକୁ ଆ
ହଁ, ହଁ